ଭାଇ ନମସ୍କାର।
ନମସ୍କାର, ନମସ୍କାର। ଆଉ କେମିତି ଅଛ?
ହୁଁ, ଭାଇ ଭଗବାନ ମହାପ୍ରଭୁଙ୍କ ଆଶୀର୍ବାଦରୁ ବହୁତ ଭଲରେ ଅଛି। ଆପ ଏବେ ଟିକେ କଣ କହିଲେ ବନ୍ଧୁ, ପରିସ୍ଥିତି ଏବେ ବହୁତ ଖରାପ ରହୁଛି। ପରିସ୍ ସ୍ଥିତି ଏବେ ଟିକେ ଦେହ ଆମର ଭଲ ରହୁନି ତ। ତ ଅ, ଆପଣ ତ ଜାଣିଥିବେ, ଆମର ଆଗକୁ ମହାପ୍ରଭୁଙ୍କର ରଥଯାତ୍ରା ଆସୁଛି।
ଆଜ୍ଞା।
କୁ ଭେଟିବାକୁ ଭାବୁଚି ଯିବାର ଅଛି। ତ ମହାପ୍ରଭୁଙ୍କୁ ଯାଇକି ଭେଟିକିରି ଟିକେ ଆସିବାକୁ ବହୁତ ମନ ହଉଛି।
ଆଜ୍ଞା।
ଆଜ୍ଞା।
ଓହୋ ଭାଈ ଏମିତି କଥା କି।
କି ଆପଣ ବି ସେମିତି କିଛି ମନଲବା ମନ ଭାବିଛନ୍ତି କି ଆଯିବି ମୁ ଆ
ଆଜ୍ଞା ଆଜ୍ଞା ମୁଁ ତ ମୁଁ ତ ଅନେକ ଭାବିଛି। ଅନେକ କଥା ଭାବିଚି କିନ୍ତୁ ପୂରଣ କରିବା ପାଇଁ ସମୟ ନାହିଁ ମତେ ସମୟର ହଁ ବହୁତ ଅସୁବିଧା ହେଇଯାଉଛି କାହିଁକି ନା ଶୁଣନ୍ତୁ। କାମ କରିକି ଅରିକି ଆସିକି ନା ଆଉ ମନ ଲାଗୁନି କୋଉଥିରେ ବୁଝିଲେ ନା ସେଥିପାଇଁ ସେଥିପାଇଁ ମୋ ବହୁତ ମନ ଦୁଃଖ ମଧ୍ୟ ହଉଚି କିନ୍ତୁ ଆପଣ ଯଦି କହୁଛ ଚନ୍ତି ଆମେ ସାଥି ହେଇକି ଆମେ ଯାଇପାରିବେ।
ନିଶ୍ଚିନ୍ତ ହନ୍ତୁ ନିଶ୍ଚିନ୍ତ।
ଆପଣ କୋଉଠି ଅଛ ଚନ୍ତି ଆପଣଙ୍କ ସାହିଟ ସାଉଣ୍ଡ ଟିକେ ସବୁ
ହଁ ଗ୍ରାମ ଗୃହ ପାଖରେ ଅଛି।
ଆଜ୍ଞା ଆଜ୍ଞା ଗୋଟେ ସା-ସା-ଶବ୍ଦଟେ ଶୁଭୁଛି ବୁଝିଲେ ନା। ଯା ଫଳରେ କଥା ଟିକେ ଟିକେ ସ୍ପଷ୍ଟ ଶୁଭୁଚି କିନ୍ତୁ ଆପଣ ସାଇଟରେ ଯୋଉ ଶବ୍ଦଟି ଶୁ
ନାଇଁ ନାଇଁ ବନ୍ଧୁ କଥା କଣ କି ଆମର ଏଠି ଟି ଟିକେ ବର୍ଷା ହବାର ସମ୍ଭାବନା ଅଛି ରହୁଛି ତ ସେଥିପାଇଁ କିଛି ଶବ୍ଦ ଆସୁଛି।
ଆଜ୍ଞା ବୋଧେ ଘଡ ଘଡି। ବୋଧେ ଘଡଘଡି ଆପଣଙ୍କ ଏରିଆରେ ମାରୁଅଛି। ସେ ଏମିତି ଭଳିଆ ଲାଗୁଛି ଆଜ୍ଞା। ଆଉ ଆପଣ ଗୋଟେ କାମ କରନ୍ତୁ ଆପଣ ଯୋଉ ଜଙ୍ଗଲ କୁ ଯାଇଥିଲେ କାଠ ହାଣିକି ଜାଳେଣୀ ରୂପେ ବ୍ୟବହାର କରି ଖାଦ୍ୟ ପ ସ୍ତୁତୁ କରିବା ପାଇଁ
ଆଜ୍ଞା ବନ୍ ଆଜ୍ଞା ବନ୍ଧୁ ନେଇକି ଆସିଲି କିନ୍ତୁ ଆମର ଏଇ ଯୋଉ ବର୍ଷା ପ୍ରଭାବରୁ ଆମର ସେ କାଠ ଗୁରା ବହୁତ ତୁ ଉଦା ଅଛି ତ ଯେହେତୁ ତାକୁ ଏବେ ଆମେ କୌଣସି ଆବଶ୍ୟକରେ ଲଗେଇ ପାରିବୁନି ଇଏ କୌଣସି କେ ସହଯୋଗରେ ଆସିବନି ସିଏ ତେଣୁ ଆମେ ସେ ସେ ଜାଗାକୁ ଆମର ସେଇ ଯୋଉ କାଠ କୁ ସବୁ ଗୋଟେ ମାନେ ଗୋଟେ ଭଲ ଜାଗାରେ ରଖିଦେଇଛୁ ଯାହାଫଳରେ କି ବର୍ଷା ପ୍ରଭାବରେ ସିଏ ଆଉ ଓଦା ହେଇ ପାରିବ ନାହିଁ।
ଓହୋ ଏମିତି କଥା କି ତାହାଲେ ଆପଣ ଯୋଉ ଆ ଆପଣ ଯୋଉ ଆମର ଦହିବରା ବିକ୍ରି କରୁଥିଲେ ଆମର ଶଗଡ ଗାଡି ଷ୍ଟା ଷ୍ଟାଣ୍ଡ ପାଖରେ ସେ କଥା କଣ ହେଲା ଆଉ ବିକ୍ରି କରିବେ କି ନାହିଁ।
ନାଇଁ ବନ୍ଧୁ ଏବେ ତ ଆପଣ ଜାଣିଥିବେ ଯୁଗ ଆସିକି କୋଉଠି ପହଞ୍ଚିଲାଣି। ତ ବନ୍ଧୁ ସେ ସବୁ ପାଇଁ ଲୋକ ବହୁତୁ ମାନେ ସେ ସବୁ ପାଇଁ ଆଉ ବେଶୀ କିଛି ମନୋଯୋଗ ଦଉନାହାନ୍ତି।
ତାହେଲେ ଆପଣ ଗୋଟେ କାମ କରନ୍ତୁ ଆପଣ ଛୋଟିଆ ଫାଷ୍ଟଫୁଡ ଦେକାନ ଗୋଟେ କରନ୍ତୁ ଯାହା ଫଳରେ ଆପଣ ବିରିୟାନୀ ବନାନ୍ତୁ। ବିରିୟାନୀର ଚାହିଦା ଏବେ ମାର୍କେ ଛକ ବା ହାଟରେ ବହୁତୁ ଚାଲି ଅଛି। ବିରିୟାନୀ କରିବା ଦ୍ଵାରା ଲୋକ ଅଧିକ ମାତ୍ରାରେ ଖାଦ୍ୟ ଖାଇବେ ଯାହା ଫଳରେ ଅଧିକ ବି ଧି ହବ ଆଉ ଅଧିକ ପଇସା ମଧ୍ୟ ଆପଣ କମେଇ ପାରିବେ ବୁଝିଲେନା।
ଆଜ୍ଞା ଆଜ୍ଞା। ହଁ ଦେଖାଯାଉ ବନ୍ଧୁ କଣ ହଉଚି।
ଶୁଣନ୍ତୁ ବିରିୟାନୀ ବିରିୟାନୀଟି କେମିତି ବନେଇବେ ଶୁଣନ୍ତୁ ମୁଁ କଣ ପ୍ରଥମେ ଗୋଟେ ପାତ୍ର ନେବେ ବୁଝିଲେ ନା
ଆଜ୍ଞା ହ
ଗୋଟେ ବଡ ଡିସ୍ ଯାହାକୁ କୁହନ୍ତି ଡିସ୍ ଭଳିଆ ପାତ୍ରଟେ ବେଲାଟେ ନେବେ ତାପରେ ଆପଣ ବେଲାଟରେ ନେବେ ବୁଝିଲେ ନା
ଆଜ୍ଞା
ତାପରେ ଆପଣ ବାସୁମତୀ ଚାଉଳ ବା ଲମ୍ବା ଚାଉଳ ଆଣିବେ ଗୋଟେ କେଜି ବୁଝିଲ ନାି ଆଉ ଚିକେନବା ଖାୁ କୁକୁଡା ମାଂସ ଗୋଟେ କେଜି ଆଣିବେ ଗୋଟେ କିଲୋ ବୁଝିଲାନ ତାପରେ ଆମର ଭିନିଗାର
ହଁ ବନ୍ତୁ ଜାଣିଛି ଜାଣିଛି ଆଉ ସେ ବ୍ୟବସାୟ ତ ଅଛି ସମୟ ଦେଖାଯିବ କାରଣ ସେଥିପାଇଁ କିଛି ଅର୍ଥ ଥିବା ଦରକାର ମୋ ପାଇଁ ତ ସେମିତି କିଛି ଅର୍ଥ ଏବେ ନାହିଁ ତ ଦେଖ ଦେଖିବା ଆଉ ବନ୍ଧୁ ଆପଣ କଣ ଏବେ ସେ ଯୋଉ ସବୁ ଚାଲିଥିଲା ବ୍ୟବସାୟ
ମୁଁ ଗୋଟେ ତେଜେ ଶୁଣନ୍ତୁ ମୁଁ ଗୋଟେ ତେଜେ ରାତି ଦେଖାନ ଟିକେ କରିଛି ଯାହା ଫଳରେ ଗୁଡ ଏବଂ ଚୁଡ଼ା କଦଳୀ ଆଉ ନଡ଼ିଆ ଛେନା ଇତ୍ୟାଦି ରଖୁଛି ଯାହା ଫଳରେ ଅଧିକ ମାତ୍ରାରେ ବିକ୍ରି ହଉଛି ବୁଝିଲେ ନା
ଆ କଆା
ନା ଚୁଡା କଦଳୀ ଖାଇକି ସକ
ସେଥିରେ ଆମର କିଛି ଖରାପ କାମ ପାଇଁ ଆମର ଯାଇଥିଲେ ମାନେ ଆମର ପୋଲିସ ପୋଲିସ ବାଲା
ଆଜ୍ଞା ଆଜ୍ଞା ସି କଥା କଣ ହେଇଥିଲା ଥିଲା କି ଶୁଣନ୍ତୁ କଥା କଣ ହେଇଥିଲା କି ଗୋଟିଏ ଲୋକ ଗୋଟେ ବ୍ୟାଗ ତେ ଥୋଇକିନା ଯାଇଥିଲା ବୁଝିଲେ ନା
ଆଜ୍ଞା
ମୁଁ ଦେଖାନ ମୋ ତେଜରାତି ଦେଖାନ ପାଖରେ ସେଠି କଣ ହେଇଥିଲା କି ବ୍ୟାଗ ଧରେ ସିଏ ଗୁଡ ଚୋରି କରିକି ଆଣିକିନା ପୁରୀକି ରଖି ଦେଇେଇଥିଲା ବୁଝିଲେ ନା
ଆଜ୍ଞା ହୁନ୍ତୁ
ଦିଟା ଲୋକ ଖୋଜି ଖୋଜିିକନା ଆସିଲେ ସେ ଲୋକଟା ସେଠି ବସ ସିନା ପାନ ଏବଂ ଚା ଖାଉଥିଲା ବୁଝିଲା ନା
ଆଜ୍ଞା
ଲୋକ ଦିଟା ଆସିିକ ଖୋଜି ଖୋଜି ଆସିଲେ ଯୋଉ ତା ସେ ଲୋକଟାକୁ ଧୋଇଲେ କହିଲେ ତୁ ବୁଡ ଚୋରି କରିକି ଆଣିକି ଏଠି ବ ପାନଛା ଚାହା ଖାଉଛୁ ଆଉ ତୋ ସାଥିରେ କିଏ ଅଛି କହ ସେ ଲୋକଟା ମୋ ନାଁଟି ନେଇଗଲା ବୁଝିଲେ ନା
ଓ ହୋ ଆଜ୍ଞ
ବାବୁ ଜଣକ ଥାନା ବାଲା ମତେ ବି ତାଙ୍କ ସହିତ ନେଇ ପଳେଇଲେ ଯାହା ଫଳରେ ମୁଁ ବି ଦୋଷୀ ସାବ୍ୟସ୍ତ ହେଇଗଲିି ସେଥିପାଇଁ ମୁଁ ବି ଆଉ ଗୋଟେ ଛୋଟିଆ ବସ୍ ବା କାର୍ଯ୍ୟକାରୀ କଲି ବୁଝିଲେ ନା
ଆଚଛା ବନ୍ଧୁ ଆପଣ ପୁଣି ନିର୍ଦ୍ଦୋଷ ପ୍ରମାଣିତ କେବେ କେମିତି ହେଲେ
ଶୁଣନ୍ତୁ ମୁଁ କହୁଛି ଆପଣଙ୍କୁ ମୁଁ ବି ଗୋଟେ କଣ ରିଟଣ ବା ପୁନର୍ବାର ଗୋଟେ ଛୋଟିଆ ହଁ କେଷ୍ଟ ଦେଲି ଯାହା ଫଳରେ ପୋଲିସ ଆସିକି ତନାଘନା କଲା। ଯାହା ଫଳରେ ଧରା ପଡ଼ିଲା। ଚୋରଟି ମିଛ କଥା କହୁଥିଲା, ଚୋରଟି ନ୍ତ ପାହାର ଖାଇଲା ପୋଲିସଙ୍କ ଠାରୁ ଯାହା ଫଳରେ ସେ ସତ କଥାଟି କହିଲା।
ଆଜ୍ଞା।
ସତ କଥାଟି କହିଲା ପୋଲିସ୍ ବାବୁ ମତେ ବୋହୁତ୍ କ୍ଷମା ମାଗିଲେ। କହିଲେ ଆପଣଙ୍କୁ ଆମେ ଭୁଲ୍ରେ ନେଇଆଇଛୁ। ଆପଣ ଆମକୁ କ୍ଷମା କରିଦେବେ। ମୁଁ କହିଲି କ୍ଷମା ମୁଁ କ୍ଷମା ମୁଁ ଗୀତା ବହିରେ ନାହିଁ, ମୁଁ କ୍ଷମା କାହାକୁ ଦିଏ ନାହିଁ। ଆପଣ ଭୁଲ୍ କରିଛନ୍ତି, ଆଜ୍ଞା ଭୁଲ୍ କରୁ ଛନ୍ତି ମାନେ ଆପଣ ବି ଦଣ୍ଡ ପାଇବେ। ମୁଁ ଯାଇକି
ବିନା ଦୋଷୀ ରୁଟି କାହାକୁ କାହା ପ୍ରତି ଦୋଷ ଲଦିବା ତ ଠିକ୍ ନୁହେଁ ନା, ଏଇଟା ବି ତ ଗୋଟେ ଆମର ଭୁଲ୍
ଆଇନଗତ ଅପରାଧୀ ବୁଝିଲେ ନା, ସେଥିପାଇଁ ମୁଁ ଯାଇଁକି କୋର୍ଟରେ କୋର୍ଟରେ ଯାଇଙ୍କି ଗୋଟେ କେସ୍ ଟେ କରିଦେଲେ। କେସ୍ ଟି କରିଦେଲେ। ଆପିଲ୍ କରି କେସ୍ ଚେକ୍ କରିଦେଲି, ବୁଝିଲେ ନା ଯାହା ଫଳରେ ଉ ପ ଓକିଲ ଜଣକ ଓକିଲ ସାଥୀ ଜଣକ କେସ୍ ଟି ଲଢିଲେ ଆଉ କେସ୍ ଟି ମୁଁ ଜିତିିଲି। ଆଉ ଜୋରିମାଣା ହିସାବକୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଉଁ ମୁଁ ଇଜ୍ଜତ ଫେରି ପାଇଲି ବୁଝିଲେ ନା ପାଞ୍ଚ ଲକ୍ଷ ଟଙ୍କା ଆରେ ମୁଁ ସେ ପାଞ୍ଚ ଲକ୍ଷ ଟଙ୍କାରେ ଆଉ ଗୋଟେ ତେଜରାତି ଦୋକନ ଆମ ହାଟ ଉଁ ଯୋଉ ନାଉରିଆ ପଛ ହାଟ ଗୋଟେ ଗୋଟେ ହାଟ ସିଏ ଗୋଟେ ବରଡ ବଡ ତେଜରାତି ଦେକାନ ଟିଏ କରିଛି, ବୁଝିଲେ ନା? ଯାହା ଫଳରେ ଅନେକ, ଅନେକ, ଅନେକ ବେପାର ଅଧିକ ମାତ୍ରାରେ ବେପାର ହଉଛି, ଆଉ ଅଧିକ ମାତ୍ରାରେ ମଧ୍ୟ ଆମ ଅର୍ଥ କମ ହଉଛି। ବୁଝିଲେନା? ଆଉ ଆପଣ ତ ଜାଣିଥିବେ ସେ
ବୁ ଭର୍ଣ୍ଣ ଭଲ ଏସବୁ ଭଲ ବ୍ୟବସାୟ ଗୋଟେ କରିବେ ଯାହା ଫଳରେ କି ଆପଣଙ୍କ ନିଜସ୍ୱ ସ୍ୱାର୍ଥ କିଛି
ଆଜ୍ଞା।
ଆପଣଙ୍କୁ କେହି ପଦେ କିଛି କଥା କହିପାରିବେନି, ଆପଣଙ୍କ ମନ ଆଉ ଆପଣଙ୍କ ଇଛା ନେଇ କି ଆପଣ ଯାହାବି କିଛି ଅ ତା ଦେହରୁ କିଛି ମୂଲ୍ୟ ପାଇବେ ତ ଆପଣ ଆଉ ଆପଣଙ୍କ ଏବଂ ଆପଣଙ୍କ ପରିବାର ସେତିକିରେ ବୋହୁତ୍ ଖୁସି ଅନୁଭବ କରିବେ।
ଆଜ୍ଞା, ଆପଣ ତ ସେ କଥା ଜାଣିଥିବେ, ନିତି ଦିନିଆ କଥା। ଆମ ଘର କଥା ଏଗୁଡା ସବୁ, ଏଗୁଡା ଆଲୋଚନା କରିକି ଆଉ କିଛି ଲାଭ ନାହିଁ ମଧ୍ୟ ବୁଝିଲେ ନା, ଆଉ ଆପଣ ଗୋଟେ କାମ କରନ୍ତୁ। କଣ କରିବେ, ଆପଣ ଯୋଉ ବିଲ କିଣିଥିଲେ, ସେଠି ବାଦାମୀ ଚାଷ କରନ୍ତୁ। ବୁଝିଲେ ନା କାହିଁକି ନା ବାଦାମୀ ର ଚାହିଦା ଏବେ ହାଟରେ ବୋହୁତ୍ ଚାଲି ଅଛି। କାହିଁକି ନା ଆମ ତେଜରାତି ଦେଖ ଦୋକାନକୁ ଯିଏ ଆସୁଛନ୍ତି ଆଗେ ଚିନା ବାଦାମି ଖୋଜୁଛନ୍ତି, ବୁଝିଲେ ନା। କାହିଁ କିନା ବର୍ଷ ବର୍ଷା ଦିନ ଚାଲିଛି ଚିନା ବାଦାମ ଟି ଭାଜିକିନା ଖାଇଲେ ଅଧିକ ଉତ୍ତମ ବା ସ୍ଵାଦ ଲାଗୁଛି ବୁଝିଲେ ନା? ସେଥିପାଇଁ ଆପଣ ଚିନା ବାଦାମଟି ଚାଷ କରନ୍ତୁ, ଯାହା ଫଳରେ ଅ-ଅଧିକ ମାତ୍ରାରେ ଆପ ଉତ୍ପାଦନ ହବ ବୁଝିଲେ ନା?
ଆଜ୍ଞା। ହଁ ବନ୍ଧୁ ବ୍ୟବସାୟ ବି ଭଲ ଚାଲିବ। ଚାଷ ବି ଭଲ ଚାଲିବ। ଯେହେତୁ ଏବେ ପାଣିପାଗ ଅ ଏବେ ସବୁ ପାଣିପାଗ ଚାଲିଲାନି, ଏବେ ସବୁ ବର୍ଷାର ମାତ୍ରା ଠିକ୍ ଠାକ୍ ଅଛି ତ ଏଇ ମାତ୍ରାରେ ଆମର ଯେକୌଣସି ବି ଚାଷ କରିବେ, ଆପଣଙ୍କର ଚାଷା ଟି ବୋହୁତ୍ ଭଲ ସେ ହବ।
ହୁଁ, ଆପଣ ତ ଜାଣିଥିବେ ଏଇଟା ନିୀତିଦିନିଆ କଥା ହେଇଗଲାଣି?
ଆଜ୍ଞା।
ଆପଣ ଚାଷ ଟିକେ କରନ୍ତୁ ଚିହ୍ନାବାଦାମ କାହିଁକି ନା ଦି ମାସେ କିମ୍ବା ତିନି ମାସ ଭିତରେ ଚିନା ବାଦମ ଟି ଗଛରେ ଫଳିତ ହେଇକି ଉଁ ପସ୍ତୁତ ହେଇଯିବ ବୁଝିଲେ ନା ଯାହା ଫଳରେ ମ ସେ ଆପଣ ଯେତିକି ରେଟ୍ ଚାହିଁବେ ସେତିକି ରେଟ ରେ ମଧ୍ୟ ଦେଇପାରିବେ ବୁଝିଲେ ନା ଯାହା ଫଳରେ ବି କ୍ରି କଲେ ଏବେ ମାର୍କେଟ ଚାହିଦା ଚାଲିଛି ନା ଚିନାବାଦାମ ଚିନାବାଦାମ ଏଇନା ସ ମୁଆଁରେ ପଡୁଛି ଆପଣ ମୁଆଁ
ଆଜ୍ଞା ଆଜ୍ଞା ଆ ଛି ଆଜ୍ଞା ତମ ଓଡ଼ିଆ ମାନ ତୁ ପସନ୍ଦର ଖାଦ୍ୟ।
ଆଜ୍ଞା ଆଜ୍ଞା ସେ ମୁଆଁରେ ପଡୁଚି ଏବଂ ଗୁଡରେ ଝନ୍ତା ହୋଇକି ବାଦାମୀ ଲଡୁ ମଧ୍ୟ ହଉଚି ଯାହା ଫଳରେ ଅଧିକ ସ ସ୍ଵାଦ ଲାଗୁଚି ଆପଣ ତ ଜାଣିଥିବେ।
ହଁ ବନ୍ଧୁ ଯେହେତୁ ଆମ ଓଡିଆ ଙ୍କର ବହୁତ କିଛି ଖାଦ୍ୟ ଅଛି ଯାହାପର କିି ଆମ ମାତୃଭାଷା ର ଅଛି ସବୁ ଆମ ଓଡିଶା ମାନଙ୍କର ଓଡିଆ ମାନଙ୍କର ଖାଦ୍ୟ ଯେମିତି ଆମ ଓଡିଶାର ଗୌରବ।
ଆଜ୍ଞା ଆପଣ ଗୋଟେ କାମ କରନ୍ତୁ ଆପଣ ଯଦି କହିବେ ମୁଁ ବାଦାମ ଲୋଡୁ ପାଞ୍ଚଟା ଆ ବସ୍ତାରେ ଆପଣଙ୍କୁ ପାଞ୍ଚଟା ବସ୍ତା ଦେଇପାରିବେ ଆପଣ ଖାଦ୍ୟ ଖାଇକି
ଟିକେ ବର୍ଷା ମା ଇଆଡେ ବହୁତ ହେଲାନି ତ ମୁଁ ଏବେ ଯାଉଚି ଆପଣଙ୍କୁ ମୁଁ ପରେ ଫୋନ କରିବି ରଖୁଛି ବନ୍ଧୁ ରଖୁଛି। ହ